ଏ ନମସ୍କାର। ଆଉ ସନ୍ଧ୍ୟା ବେଳ ସମୟରେ ଆପଣ କଁ କରୁଚନ୍ତି?
ଆମେ ଏଇଠି ବସିଛୁ ବାହାରେ ଆଉ।
ହଁ। ଅହ ଓହୋ ହଁ ହେଇତ ମୁଁ ବି ସେଇ ବାହାରେ ବସିଛି ଆଉ ସନ୍ଧ୍ୟା ବେଳଠୁ ତ ବୋହୁତୁ ଗୁଳୁଗୁଳି ହଉଛି ଏଇଠୁ ୟତୁଟାରେ ଦି ବହୁତୁ ଗୁଳୁ ଗୁଳି ହୁଏ। ନାଁ ସେଥିଲାଗି ଗରମଟା ହଉଚି ଆଉ। ଆଉ ସନ୍ଧ୍ୟା ବେଳେ ସମତେ ଆପଣଙ୍କ କଣ କରିତେ କଁ ଖାଇଥିଲେ କଣ?
ମୁଉ ସନ୍ଧ୍ୟା ବେଳେ ସମତେ ଉଁ ଅସ୍ ଖାଲି ଚା ଟିକେ ପିଇଥିଲି ଆମ ଓଡ଼ିଆ ଘରେ ତ ପ୍ରତି ସମସ୍ ଘରେ ସନ୍ଧ୍ୟା ସମୟରେ ସମସ୍ତେ ଚା ପିଇବାକୁ ପସନ୍ଦ କରନ୍ତି।
ହଁ।
ଆଜ୍ଞା।
ହଁ ମୁଁ ବି ତ ସେଇ ଚା ହିଁ ପିଇଥିଲି ଚା ଟିକେ ବିସ୍କୁଟ ଟିକେ ଏଇଆ ହଉ ଚି ଆମର ଖାଦ୍ୟ ତ ଆଉ।
ଆଜ୍ଞା। ଆଉ ଆପଣ ଆଜି ନିତିଦିନର କଥା କଁ କୁହନ୍ତୁ। ଆଜି ଦିନଟି କେମିତି କଟିଲା ଆପଣଙ୍କର?
ଦିନତି ତ ଆଜି ଆଜି ବୋହୁତ ଖରା ହଉଚି। ବାହାରୁକୁ ତ ଯାହା ବାହାରୁକୁ ବିଲକୁଲ୍ ବି ବାହାରି ହଉନି। ଆଉ ଆଜି ତ ଗୁରୁବାରେ। ଆଉ ଆମିଷ ତ ନୁହେଁ ନିରାମିଷ ଦିନ। ତେଣୁ ସକାଳୁ ଆଜି ପ୍ରଥମେ ହୁଁ। ସକାଳୁ ଆଜି ପ୍ରଥମେ ନିତ୍ୟକ୍ରମ ସାରି ଠାକୁରଙ୍କୁ ପୂଜା କରି ଟିକେ ପ୍ରାର୍ଥନା କରି ମନ୍ଦିରକୁ ଗୁରୁବାର ଯେହେତୁ ଆଜି ତ ମନ୍ଦିରକୁ ଯାଇ ଥିଲି ମନ୍ଦିରରୁ ଆସିକି ଆଉ ଟି କେ ଉଁ ଏଇଆ ପୂଜାନୀତି କରନି ତି ସାରିକି ଖାଇବା ପିଇବା ଟିକେ ସକାଳ ଜଳଖିଆ ସାରିକି ତାପରେ ଏଇ
କାଳ ଜଳିଖିଆରେ ଆପଣ କଣ ଖାଇଥିଲେ?
ସକାଳ ଜଳିଖିଆରେ ଆଜି ଟିକେ ଉପମା ହେଇଥିଲା ଉପମା ଟିକେ ଆଉ ଡାଲମା ଟିକେ ଆଉ
ଓ ଉପମା ଡାଲମା କିଏ କରିଥିଲେ ଆପଣ ନାଁ ଆପଣଙ୍କ ମା?
ମୁଁ ହିଁ କରିଥିଲି ଉପମା ଡାଲମାଟା ମୁଁ କରିଥିଲି ଆଉ ଆଉ ଆପଣଙ୍କୁ ଉପମା ଭଲ ଲାଗେ ନାଁ ନାଇଁ?
ମତେ ଭଲ ଲାଗେ କେତୋଳେ କେମତି ଇଚ୍ଛା ହେଲେ କରିକି ଖାଏ
ହଁ ଆଉ ପନିପରିବା ଉପମା ଭଲ ଲାଗେ ନାଁ ଆଁ ଏମତି ସୁଜିର ଖାଲି ଉପମାଟା ଭଲ ଲାଗେ ଆପଣଙ୍କୁ?
ପନିପରେବା ପନିପରିବା ପି ଯୋଉଟା ମାନେ ସବୁ ପ୍ରକାର ପରିବା ପଡ଼ି ହୁଏ ତ ସେଇଟା ଭଲ ଲାଗେ। ଖାଇବା ପାଇଁ ତ ସେଟା ବି ଦେହ ପ୍ରତି ସ ବହୁ
ହଁ ଭଲ ହଁ ଛୁଆଙ୍କୁ ବି ତ କୁହାଯାଉଚି ସ୍ ତେଇ ଉପମା ପନିପରିବା ପଡ଼ିଥିବା ଉପମା ହିଁ ଖାଅ କାହିଁକି ନା ସେମାନେ ଟିକେ ଖାଉ ପନିପରିବା ଦିନଷ ଖାଇବାକୁ ବେଶୀ ରାଜି ହୁଅନ୍ତିନି। ସେଥିଲାଗି ଉପମାଟାକୁ ଭଲ ଭାବରେ କଲେ, ସେଇ ତାଦେହରେ ଟିକେ ପନିପରିବା ପ ପକେଇ ଦେଲେ ସେମାନେ ଖାଇବାକୁ ରାଜି ହେଇଯାଆନ୍ତି। ଉଁ ଆଉ, ମଧ୍ୟାହ୍ନ ଆଜି ତ ନିରାମିଷ ଦିନ। ଆଜି ଗୁରୁବାର। ସେଇ ଭାତ ତ ହେଇଥିଲା ଅରୁଆ ଭାତ ଟିକେ ଆମର, ଗୁରୁବାରରେ ପ୍ରଥା ଅଛି ଆମେ କଣ କରୁନା ଅ ଖରାବେଳ ଟାଇମ, ଖରା ବେଳ ସମୟରେ ଟିକେ ଦେଇ ପିଣ୍ଡି ସାଳରେ ଆମର ଟିକେ ଖେଚୁଡି ଦିଆଯାଏ। ଆଉ ଖେଚୁଡି ବାଢି ସାରି କି ଆମେ ଅରୁଆ ଭାତ ହିଁ ଖାଉ। ଅରୁଆ ଭାତ, ଡାଲମା, ଆଉ ଖଟା ଟିକେ ହେଇଥିଲା, ଶାଗ ହେଇ ଥିଲା। ଏ ଏମିତି ସବୁ ହେଇଥିଲା।
ଖାଦ୍ୟ ଆପଣଙ୍କର ହେଇଥିଲା ଖାଇବା ପାଇଁ।
ହଁ। ଆମର ତ ଓଡିଆ ଘରେ, ସ ମାନେ ଅଧିକାଂଶ ସମୟରେ ଅରୁଆ ଭାତ କାହିଁକିନା ଆମର ତ ବାର ମାସରେ ତେର ପର୍ବ। ଆଉ ଆମେ ମା, ଆମେ ହଁ। ଆଉ ତେଣୁ ଆମେ ମାନୁଛେ। ଯୋଉ ଦିନ ଆମର ପର୍ବ ହେଇଥାଏ ଆମେ ପିଆଜ ରସୁଣ ଖାଇବାନି। ଆମିଷ ଖାଇବାନି। ଅରୁଆ ଭାତ ହିଁ ଖାଇବା।
ଆଜ୍ଞା। ଅନେକ ମାନେ ବହୁତ ଲୋକ ଅଛନ୍ତି ମାନୁନାହାନ୍ତି। ଅନ୍ୟ ଆମେ ତା ଦେହରୁ ଆମେ କ କିଛି ଲୋକ ଅଛେ ମାନୁଛେ ଆଉ।
ହଁ ଆମେ କିଛି ଲୋକ ଅଛେ ମାନୁଛେ। ଆଉ ଏଇ ପୁଅ ଏବେ ଖେଳୁଛି। ଆ ବାହାରେ ଟିକେ ଗୁଳୁଗୁଳି ହଉଛି ଯେହେତୁ ସେ ବାହାରେ ଏଇ କ୍ରିକେଟ ବଲ ଖେଳୁଛି ଆଉ। ଆଜିକାଲି ଛୁଆ ତ ମାନେ ମୋବାଇଲରେ ସମସ୍ତେ ବ୍ୟସ୍ତ ରହୁ ଛନ୍ତି। କେହି ଟିକେ ଶାରୀରିକ ପରିଶ୍ରମ କରିବାକୁ ରାଜି ହଉନାହାନ୍ତି। ସେଥିଲାଗି ମୁଁ କଣ କରେ ସନ୍ଧ୍ୟାବେଳେ ତାକୁ ଟିକେ ବାହାରେ, ଅ ତାର ସବୁ ଅଛନ୍ତି ସାଙ୍ଗମାନେ ତାଙ୍କ ସହିତ ସେ ବନ୍ଧୁମାନଙ୍କ ସହିତ ମୁଁ କହେ ଯେ ତୁ କ୍ରିକେଟ ଟିକେ ବଲ୍ ଟିକେ ଧୋଉଡୁ କ୍ରିକେଟ ଟିକେ ଖେଳେ। କ୍ରିକେଟ ଟିକେ ଖେଳିଲେ କଣ ଶାରୀରିକ ପରିଶ୍ରମ ବି ତାକୁ ହବ। ଆଉ ସିଏ ହାଲିଆ ହେଇ ତାପରେ କଣ କରିବ ଯାଇକିନା ଆରାମ, ଆରାମରେ ଶୋ ଶୋଇ ପଡିବ।
ଛୁଆଙ୍କୁ ନିିତି ଦିନ ମାନେ କଣ ଖାଇବାକୁ ଦିଅନ୍ତି ସେଇଟା? ସିଏ ଏଇନେ ଛୋଟ ଛୁଆ ନା, ତ ତାଙ୍କ ସବୁ ଆଡୁ ଧ୍ୟାନ ରଖିବାକୁ ପଡୁଥିବ।
ହଁ ତ ସେତ ସକାଳୁ ପ୍ରଥମେ ଉଠିଲେ, ଉଠିଲେ ତାକୁ ମୁଁ ଏଇ ଚୁଡ଼ା ଗୁଣ୍ଡ, ଚୁଡା ଗୁଣ୍ଡ ରେ ସବୁ ମିଶେଇଛି। ଚୂଡ଼ା, ମାଣ୍ଡିଆ, ଆଉ ଗହମ ଆଉ ହଁ, ମୁଁ ନିଜେ ଘରେ ତିଆରି କରେ। ବାହାର ସେରେଲାକ୍ କିଛି ବି ପ୍ୟାକେଟ ଜିନିଷ ତାକୁ ଦଉନି। ତାକୁ ସେଇ ଘରେ ମୁଁ ତିଆରି କରି ଗହମ ଏଇଗୁଡା ସବୁ ତ ଆମ, ମାନେ ଆମ ପାଇଁ ବହୁତ ହିତକର। ସେଇ ଚୁଡା ଗୁଣ୍ଡ ହିଁ ମୁଁ ତାକୁ ସକାଳୁ କରିକି ଦଉଏ। ତାପରେ ଟିକେ ଖି ଗାଈ କ୍ଷୀର ମିଶେଇ ଦଉଛି, ଗାଈ କ୍ଷୀର ମିଶେଇକି ତାକୁ ଦଉଛି। ତାପରେ ଖରା ହୁଁ ହୁଁ ଆମର ଗାଈ ଅଛି। ଗାଈ ଆମର ତିନୋଟି ରଖିଚୁ ଆମେ ହୁଁ।
ଯା ହଉ ଆପଣ ରଖିଚନ୍ତି ଗାଈ। ଆଜିକାଲି ତ ଲୋକ ଯେମିତି ହେଲେଣି ଗାଈକୁ ଗାଈ ବି ରଖିବାକୁ ପସନ୍ଦ କରୁନାହାନ୍ତି ନା। ତାପରେ ଆଜିକାଲି ଲୋକଙ୍କର ବି ସମସ୍ତଙ୍କର ଦେହ ଖରାପ ରହୁଚି କିଏ ରଖିପାରୁଚି। କିଏ ରଖି ପାରୁନି।
ହ ହଁ ସେଇଟା ତ ସ ସେଇଟା ତ ହଁ ସେଇଟା ତ ଆପଣ ସତ କଥା କହିଲେ କଣ ହଉଚି ନା ଆଜି କିନ୍ତୁ ସମସ୍ତଙ୍କର ଦେହପା କାହାର ଆଣ୍ଠୁ ଗଣ୍ଠି ବାହାରିଲାଣି କାହାର ଅଣ୍ଟା ବାହାରିଲାଣି ଏବେ ତ ବହୁତ କମ ଆମର କମ ବୟସରେ ଆମ ମୁଁ ତ ନିଜେ ମୋର ଆଣ୍ଠୁ ଗଣ୍ଠି ବାହାରି ଯାଉଚି ମାନେ ତିରିସି ବି ନ ହଉଣୁ ଆମର ସବୁ ଆଣ୍ଠୁ ଗଣ୍ଠି ବାହାରିଲାଣି।
ହଁ ସେଟା ବି ଭଲ। ମମ ଠିକ କଥା କହିଲ ଆମେ ବି ମୁଁ ବି ନିଜେ ଚବିଶ ବର୍ଷର ଛୁଆ ହେଇକି ମୁଁ ନିଜେକୁ ମାନେ ମୋ ଅଣ୍ଟା ପ୍ରୋବ୍ଲେମ୍ ମାନେ ମୋ ଅଣ୍ଟା ବିନ୍ଧା ଷ୍ଟାର୍ଟ ଣ୍ଟା ବା ବିନ୍ଧା ଆରମ୍ଭ ହେଲାଣି ମୋ ପାଦ ମାନେ ମୋଡି ହେଇଥିଲା କେବେ ତିନି ବର୍ଷ ତଳେ ସେ ତାର ଗଇଁଟା ରହିଚି ତ ସେଟା ବି ବିନ୍ଧା ହଉଚି। ମାନେ ବହୁତ କାମ କଲେ ଦୌଡା ଦୌଡି କଲେ ତ ସେଟା ବି କାମ ମାନେ ରା ଏତି ସମୟରେ ସେଇଟା ମାନେ ଅଧିକ କଷ୍ଟ ହଉଚି। ଯନ୍ତ୍ରଣା ହଉଚି ତ ଏମିତି ଚାଲିଚି ଆଉ।
ହଁ ସିଏ କହୁଉଚି କହିଲେ ଆମେ ଏବେ ଯୋଉ ସାର ପ୍ରସାରର ଖାଦ୍ୟ ଖାଉଚେ ମାନେ ଖାଦ୍ୟ ସବୁ ଆଉ
ଜିନିଷ କିଛି ମିଳୁନି
ମିଳୁନି କିଛି ବି ପୌଷ୍ଟିକ ଖାଦ୍ୟ ଆମେ ପାଉନୁ। ସେଥିଲାଗି ଆମର ବୋ ଆମେ ଯୋଉ ଖାଦ୍ୟ ଖାଉଚେ ତା ଯେତିକି ଆମକୁ ଆମେ ମାନେ ପୌଷ୍ଟିକ ପାଇବା କଥା ସେତିକି ନ ପାଇ ତାଠୁ ଅଧିକ ବିଷ ଆମେ ଖାଦ୍ୟ ନୁ ତ ଆମେ ବିଷ ଖାଉଚୁ। ଯୋଉଟା କି ରୋଗ ବରାଗ ଓ ମାନେ ବହୁତ ସୃଷ୍ଟି କରୁଚି ସେ ଥିଲାଗି ଆମର ସବୁ ବହୁତ କମ ବୟସରେ ବି ଆମେ ସବୁ ବହୁତ ରୋଗା ଆକ୍ରାନ୍ତ ହଉଚୁ। ତାପରେ ଆମେ ବି ଆମ ଛୁଆ ମାନଙ୍କୁ ବି କଣ ଦବା ଆମେ ସେଇ କଥା ଆମେ ଭାବି ମାନୁଚେ ଆମେ କଣ ଦବୁ ବୋଲି
ଆମେ ତ ନିଜେ ବିଷ ଖାଉଚେ ଛୁଆ ମାନଙ୍କୁ କଣ ଦବୁ।
କଣ ଦବା ଛୁଆ ମାନେ ସେଇ ଯାହା ହେଲେ ବି ଆମେ ଯାହା ଆଉ ତେଣୁ ଏବେ ଟିକେ କଣ କରନ୍ତୁ ନା ଏବେ ଆମେ କଣ କରିଚୁ ନା ଆମେ ଘରେ ଚାଷ କରିବା ଆରମ୍ଭ କରିଦେଇଛୁ ଗୋଟେ ଜାଲ ବୁଲେଇଚି ହେତୁ ମାଙ୍କଡ ମାନଙ୍କର ପ୍ରକୋପ ତ ବହୁତ ଆପଣ ତ ଜାଣି
ଆପଣଙ୍କର କିଛି ବାରି ବାରିରେ କରୁଚନ୍ତି ନା ଛାତ ଉପରେ ଲୋକ ତ ପ୍ରାୟତ ଯାହାର ବାରି ନଥାଏ ସେ ଛାତ ଛାତ ଉପରେ ସମସ୍ତେ ଛୋଟ ବଗିଚାଟେ କରନ୍ତି।
ହଁ ବାଡିରେ ଯୋଉ କଣ କହିଲେ ଯାହା ମାନେ ସ ଘର ମାନଙ୍କରେ ଯୋଉମାନେ ରହୁଚନ୍ତି ସେମାନେ ଛାତ ଉପରେ ମାଟି ପକେଇକି ଛୋଟ ବଗିଚା କରୁଚନ୍ତି ଆମେ କିନ୍ତୁ ହାଁ ହଁ ମ୍ ତୁ ଆମର ବାଡି ଯେହେତୁ ଅଛି ଆମେ ସେ ବାଡିରେ ଫସଲ କରୁ ଶାଗ ଲଗେଇଚୁ ବାଇଗଣ ପୋଟଳ, ଝୁଡୁଙ୍ଗ। ଆମେ ଯାହା ବିି ଖାଦ୍ୟ ଖାଉଚୁ ମାନେ ଯାହା ପନିପରିବା ଆମର ଦରକାର ସବୁ ସବୁ ଲଗେଇଚୁ।
ଆଜ୍ଞା ଆଜ୍ଞା, ଯାହା ହଉ ଏଇଟା ଶୁଣିକି ଖୁସି ଲାଗିଲା।
ହୁଁ
ଆଜ୍ଞା। ଆଉ କଁ କହୁଥିଲେ?
ମୁଁ କଇଲି ଆପଣ କଣ ସବୁ ଲଗେଇଚନ୍ତି ମାନେ ବା ବଗିଚାରେ କଣ ସବୁ ଲାଗିଚି?
ମୁଁ କଇଲି ଆମର ତ ବଗିଚା ନାଇଁ ଆମର ମାନେ ସେମିତି ଜାଗା ବାଡିର କିଛି କିଛି ସୁବିଧା ମାନେ ସୁବିଧା ନାହିଁ। ତ ଆମେ ଗଛ ଲଗେଇନୁ ତ ଆମ ଘର ଆଗରେ କିନ୍ତୁ ଗୋଟେ ବେଲ ଗଛ ଅଛି। ଆଉ ଗୋଟେ ଖଜୁରୀ ଗଛ ଆଉ ଗୋଟେ ତାଳ ଗଛ ଅଛି ଖଜୁରୀ ଗଛ ତାଳ ଗଛ୍ ସେଇଟା ବି ଘର ଆଗରେ ରହିଚି ସେଇଟା ବହୁତ୍ ମାନେ କ୍ଷତି ଆମ ପାଇଁ। ତ ସେମିତିରେ ବି ଆମ କ୍ଷତି ହଉ ଚି, କିନ୍ତୁ ବେଲ ଗଛ ରହିଚି ଆମର ଉପକାରିତା ସେଟା। ସେ ବେଲ ଗଛର ଉପକାରିତା
ହଁ ବେଲଗଛରେ ତ ପ ବହୁତ୍ ଉପକାରିତା ଅଛି ବେଲ ପତ୍ର ଖାଇଲେ ତା ଆମ ଯୋଉ ପେଟ ରୋଗ ଯାହାବି ସମସ୍ୟା ସବୁ ଦୂରୀଭୂତ ହେଇଥାଏ। ଆଉ
ବେଲ ପଣା ଆମ ବେଲର ଯୋଉ ଫଳଟା ବାହାରେ ସେଟା ପଣା କରି ଖାଇଲେ ଆମ ପେଟ୍ ପେଟ ଥଣ୍ଡା ରୁହେ ତ ଏଇଆ ଆଉ। ତାକୁ ଆମ ଓଡିଆ ଉଁ ଓଡିଆରେ ଓଡିଆ ଲୋକମାନେ ବି ପ୍ରତ୍ୟେକ ମାନେ ବେଲ ଗଛକୁ ସବୁ ପୂଜା କରନ୍ତି।
ହଁ ଆମେ ତ ବେଲ ଗଛରେ ଆମ୍ କୁ ମାନେ ବାହା ହେଲା ପରେ ସ୍ତ୍ରୀ ଲୋକ ମାନଙ୍କୁ କୁହାଯାଏ ଯେ ବେଲଗଛରେ ପାଣି ଦିଅନ୍ତୁ। ମାନେ ଆମର ତ ଆମେ ମାନୁଚୁ ଯେ ବେଲ ଗଛ ଟା ଗୋଟେ ଭଗବାନଙ୍କର ପ୍ରତିକ ଆମେ ବେଲପତ୍ର ଯେହେତୁ ଶିବଙ୍କ ଭଗବାନ୍ ଶିବଙ୍କ ମଥାରେ ଲଗଉଚୁ ସେଥିଲାଗି। ଆଉ ଆପଣଙ୍କ ସହିତ କଥା ହେଇ ବହୁତୁ କିଛି ଜାଣିବାକୁ
ଆଜ୍ଞା ମତେ ବି ବହୁତ୍ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆପଣ ଯବେ ବି ଫାଙ୍କା ହେବେ ମତେ କଲ୍ କରିପାରିବେ। ମୁଁ ଆପଣଙ୍କ ପାଇଁ ଅନେଇ ବସିଥିବି ଆପଣଙ୍କୁ।
ଓହୋ ଆପଣଙ୍କର କିନ୍ତୁ ଅଭିଜ୍ଞତା ଏ ମାନେ ବହୁତ୍ କମ ଏଜ୍ ରେ ବହୁତ କମ୍ ବୟସରେ ଆପଣଙ୍କ ର ଅଭିଜ୍ଞତା ବହୁତ ବେଶୀ। ଯା ହଉ ଆପଣ ମାନେ ଓଡିଆ ସ ବିଷୟରେ ବହୁତ୍ ଜାଣିଚନ୍ତି। ଆଜ୍ଞା ହଉ ଠିକ୍ ଅଛି ଆପଣଙ୍କର ବହୁତ୍ ସମୟ ନେ ନେଲି ଆଉ ସେଥିପାଇଁ ଧନ୍ୟବାଦ୍ ଆଉ ମୁଁ ଯେତେବେଳେ ବି ଆପଣଙ୍କୁ ଫାଙ୍କା ପାଇବି ଆପଣଙ୍କୁ କଲ୍ କରିବି ଆଜ୍ଞା ରହୁଚି। ଆଜ୍ଞା ନମସ୍କାର ଆଜ୍ଞା।